ହଁ
ହଁ।
ହେଲୋ ଶୁଭୁଚି ତ।
ହଁ ହଁ।
ଆଜ୍ଞା କଣ କରୁଛନ୍ତି?
ଏଇ କିଛି ନାହିଁ ସନ୍ଧ୍ୟା କରି ବସିଛି ଆଉ। ଆପଣ?
ହଁ ସେଇ ସନ୍ଧ୍ୟା ଦେଇକି ଆସିକି ବସିଛି।
ଆଚ୍ଛା।
ଆଉ ସବୁ ଭଲ?
ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ଘରେ ସମସ୍ତେ ଭଲ ଅ
ଆଉ ଆପଣଙ୍କ ଦେହ?
ହ୍ୟାଲୋ।
ଆପଣଙ୍କ ଦେହ କେମିତି ଅଛି ଭଲ ନା।
ହଁ ମୋ ଦେହ ଭଲ ଅଛି। ଆପଣଙ୍କର?
ହଁ ଭଲ।
ଆପଣଙ୍କ ଭଏସ ଟା ଟିକେ ବ୍ରେକ୍ ହଉଚି ତ। ଗରମ ତ ବହୁତ ଏପଟେ। ଗରମ ଖ ମାନେ ଗରମ ଆଉ ବର୍ଷା ଦିଟାକ ଲାଗିକି ଦିନ ଲେ ଖରା ରାତିରେ ବର୍ଷା।
ହେଁ ହେଁ ଆଚ୍ଛା ତାନେ ଦିଟାଙ୍କ ଅନୁଭବ ହଉଥୁବ ଆଉ।
ମାନେ ଦିନ ଯାକେ ଏତେ ଖରା ହଉଛି ଚାରିଟା ହେଲା ମାନେ ବର୍ଷା ହଉଛି। ଆଜିଟା ଟିକେ ଭଲ ଅଛି ପାଗଟା ମାନେ ଥିଲା ବେଶୀ ଖରା ନଥିଲା।
ଆଚ୍ଛା।
ଏ ଯୋଉ ଆପଣଙ୍କ ଆଡ଼େ?
ନାଇଁ ବର୍ଷା ତ ନାହିଁ ମଝିରେ ଦି ଦିନି ବର୍ଷା ଉଠେଇଥିଲା ବଟ ବର୍ଷା ନାହିଁ।
ଖାଲି ବର୍ଷ ମାନେ ପବନ ଦବ ଦେନ ଟିକେ ଘଡଘଡି ମାରିବ। ସଇଲା ବହୁତ ଗରମ।
ଏପଟେ ବହୁତ ବର୍ଷା ବି ହେଇଛି ଆଉ ଗଛ ଫଛ ସବୁ ଭାଙ୍ଗି ଯାଇଛି ମାନେ ବହୁତ ବର୍ଷ ପବନ ହେଇଛି।
ଆଚ୍ଛା କରେଣ୍ଟ ଅଛି ନା?
ହଁ ଆଜିଟା ପାଗ ଭଲ ଅଛି। ନହେଲେ ତ ପୁରା ଚାରିଟା ବେଳକୁ ଯାଏ ଆସିବ ଆଠଟା, ନଅଟା, ଦଶଟା।
ହଁ ପରା ଯେବେ ମାନେ ଟିକେ ହାଲକା ବର୍ଷା ହେଇନଥିବ ପବନ ଦବ ବି ସେ କରେଣ୍ଟ କାଟିଦେବେ।
ସେ ସେଇଆ ମାନେ ଆମ ଗାଁ ଆଡେ ତ ଡାଇରେକ୍ଟ ଯାଇଛି ଧର ଆଜି ପାଞ୍ଚଟାରୁ ଯାଇଛି ତ କାଲିବି ନଆସିକି ଡାଇରେକ୍ଟ ପରଦିନ ଆଇଲା।
ହୁଁ ନୁହେଁ ଯଦି କୋଉଠି ଗଛ ପଛ ପଡ଼ିଯାଇଥାଏନା, ସେଥିପାଇଁ କାଟିଦିଅନ୍ତି ଆଉ, ସଜଡ଼ା ସରିଲା ପରେ ଦିଅନ୍ତି ଆଉ।
ହଁ।
ଆଚ୍ଛା ଏବେ କଣ ପଢୁଛନ୍ତି?
ହଁ ପଢୁଛି ଏବେ।
ଆଚ୍ଛା ଗ୍ରାଜୁଏସନ ପଢୁଛନ୍ତି?
ହଁ ଫୋର୍ଥ ଇୟର ଅଛି। ମାନେ ପାଞ୍ଚ ବର୍ଷଟା ଆ ଆ ଫୋର୍ଥ ଇୟର ଅଛି। ଆପଣ?
ନାଇଁ ସରିଲାଣି ମୁଁ ଏବେ ପିଜି କରୁଛି।
ଆଯା ମାନେ କୋଉଥେରେ?
ମୁଁ ପଟ୍ନୀ ରେ।
ଆଚ୍ଛା।
ହୁଁ।
ମୋର ମୋର ଏଇଲେକ୍ଟ୍ରାନିକସ୍ ଟେଲିିକମ୍ୟୁନିକେସନ୍।
ଆଚ୍ଛା।
ମାନେ ବି ଏ ସି ଟା ଚାଲିଛି ବି ଏ ସି ଟା ତବେ ଚାରି ବର୍ଷ ହେଇଯାଇଛି। ତ ମୋର ଇଣ୍ଟିଗ୍ରେଟେଡ଼୍ ଏ ମେ ସି ଟା ତ ବି ଏ ସ ଫୋର୍ଥ ଇୟର୍। ଆଉ ଗୋଟେ
ଆଛା।
ଆପଣ କୋଉଠି କରୁଛନ୍ତି,?
ନାଇଁ ମୁଁ ଡିଷ୍ଟାନ୍ସ ରେ କରୁଛି।
ଆଚ୍ଛା ଆଚ୍ଛା।
ହଁ।
ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ।
ଆଉ କଣ ଖାଇଥିଲେ?
ଏବେ ଏଇ ସନ୍ଧ୍ୟା ବେଳେ ତ ଇପି ଖାଇଥିଲୁ ଆଉ।
ଆଚ୍ଛା।
ହଁ ତୁମେ।
ମୁଁ କିଛି ଖାଇନି ମାନେ ମୁଁ ଖରାବେଳେ ଖାଇକି ଶୋଇପଡ଼ିଥିଲି ତ ଆସି ମାନେ ଏବେ ସନ୍ଧ୍ୟା ଦେଇକି ବସିଛି ଆଉ ଟିକେ ପରେ କଣ ଖାଇବି ଆଉ।
ଆଚ୍ଛା। ତୁ ବି ଗରମ କୁ ବି କିଛି ଖାଇବା ପାଇଁ ଇଚ୍ଛା ହଉନି।
ସେୟା ମୁଁ ତ ସକାଳୁ ଉଠିକି ପଖାଳ ଖରାବେଳେ ପଖାଳ ମାନେ ଦିନକୁ ତ ଥରେ ଦରକାର ହିଁ ଦରକାର ଏତେ ଖରା ହଉଛି।
ହୁଁ ତାପରେ ଆଜି ନନଭେଜ। ବାରି ଅଛି ପଖାଳ ସହିତ ମାଛ ଭଜା।
ହଁ ହଁ। ତ ଦିନକୁ ଥରେ ତ ଦରକାର। ଏତିକି ଟାଇମ ଏ ସି ରେ ରହିଲା କି ଭିତରେ ରହିଲ ଠିକ୍ ଅଛି ବାହାରକୁ ଆସିଲା ମାନେ ସରିଲା।
ବହୁତ ଗରମ।
ବହୁତ ଗରମ। ମାନେ ଆପଣଙ୍କ ଆଡେ ବି ସେ ଭ ମାନେ ଗରମ।
ହଁ ଗରମ ତ ପ୍ରବଳ ହଉଚି ଆମ ଘରେ ଏତେ ଗରମ ଲାଗେନି ଆମର ଯୋଉ ଢାଗୁଆ ଘର କୁହନ୍ତିନି। ତ ଆମର ସେ ଘର ତ ଏତେ ଗରମ ଲାଗେନି।
ଗୁଆ ଘର ଟା ମାନେ ମୁଁ ଜାଣିନିଥିଲି ଫାଷ୍ଟ ଟାଇ ଶୁଣିଲି।
ମାନେ କେମିତି କହିଲ ଉପରେ ଟାଇଲ ପଡିଥାଏ। ତ ମଝିରେ ଗୋଟେ ଲେୟରିଂ ହେଇଥାଏ ଯେମିତି କି ଏବେ ଯୋଉ ଆଜବେଷ୍ଟ ଘର କରୁଛନ୍ତି।
ହଁ।
ଉପରଟା ଆଜବେଷ୍ଟ ରହୁଛି। ଦେନ୍ ବେଶୀ ଗରମ ହଉଛି ବୋଲି ମଝି ଟା ପ୍ଲାଏର କରୁନାହାନ୍ତି।
ଆଚ୍ଛା ମାନେ ଆଚ୍ଛା ମାନେ ସିଲିଂ ଟାଇପ୍
ହଁ ସିଲିଂ ଟାଇପର କରୁଛନ୍ତି। ତ ବେଶୀ ଗରମ ନହବା ପାଇଁ ତ ଏଇଟା ଆଗରୁ ଥିଲା। ସେଟା ଏବେ କରୁଛନ୍ତି ବଟ ଆଗରୁ ସେଟା ଥିଲା କି ମାନେ ଟାଇଲ ଘର ଯାହାର କରନ୍ତି। କି ଜଣେ ଜଣେ ବି ଛ ଯୋଉ ଚାଳ ଘର ଯୋଉ ଥିଲା ନା। ତ ମଝି ଲେୟରିଂ ଟା କଣ କରନ୍ତି ନା ସେ ପଟାରେ ଗୋଟେ ଲେୟରିଂ ଟାଇପର ହେଇଥାଏ। ପଟା ଆଉ ଯୋଉ ଖୁଣ୍ଟରେ ତ ଆଗ କାଳରେ କଣ କରନ୍ତି। ତ ପାହାଚ ଟାଇପ୍ ର ବି କରିଦେଇଥାନ୍ତି ମାନେ ତଳଟା ପୁରା ପ୍ଲାଷ୍ଟର ହେଇଥାଏ ସବୁ ହେଇଥାଏ। କିନ୍ତୁ ଉପର ଟା ଟାଇଲି ପଡେ। ଥାଏ ଜଣେ ଜଣଙ୍କର ଚାଳ ଘର ବି କରିଥାନ୍ତି ଯାହା ଘର ମାଟି ଘର। ତ ସିଏ ଉପରକୁ ପାହାଚ ବି କରିଥାନ୍ତି ଯାଇକି ସାମାନ ପତ୍ର ଯେମିତି ଆମେ ଏବେ ଛାତ ଘରେ ଅଣ୍ଡରଗ୍ରାଉଣ୍ଡ କରୁନାହାନ୍ତି।
ହଁ ହଁ ହଁ।
ତ ସେଇଟା ଢାକୁଆ ଘରେ ବି ସେମିତି ଥାଏ। ତ ପାହାଚ ଦେଇକି ତମେ ଯାଇକି ସାମାନ ଫାମାନ କିଛି ଉପରେ ରଖିପାରିବ। ମାନେ କିଛି ବଡ ଆକାରରେ ସାମାନ ଅଛି ଯାଇ ଉପରେ ରଖିଦେଲ ପୁଣି ଦରକାର ସମୟରେ ଆଣିକି
ମାନେ ସେଠି ଯୋଉ ସେଠି ଯୋଉ ଡିଷ୍ଟାନ୍ସଟା ମାନେ ଟିକେ ଅଧିକା ମାନେ ଉଞ୍ଚା ଥାଏ ସେ ଉ ପୁରା ଉପରଟା ଆଉ ଯୋଉଟା ଗୋଟେ ଏମାନେ ଆମ ଘରେ ଆମ ଆଡେ ସାଏଦ ତାକୁ ଆଟୁ ଘର ବୋଧେ କୁହନ୍ତି ମାନେ ମୁଁ ତ ଜାଣିଛି ଆଟୁ ଘର ବି ତାକୁ ମାନେ ସେଇ ଟାଇପ୍ ହି ଘରକୁ ଆଟୁ ଘର କହନ୍ତି।
ଆଚ୍ଛା ନାଇଁ ତାଠୁ ଛୋଟ ଘର ଟା ଆଉ ଆଟୁ ଘର କହନ୍ତି ଏଇଟା ଟିକେ ବଡ ର ଥାଏ। ଏକାଥରେ ଫ୍ୟାମିଲି ରୁହନ୍ତି ନା। ତ ସେଇ ଲେୟରିଂ ରୁ ଉପର ଲେୟରିଂ ଟା ଏଁ ପ୍ରାୟ ଚାରି ଫୁଟ କି ପାଞ୍ଚ ଫୁଟ ଥାଏ। ଏମିତିରେ ବି ଆମେ ଛାତ ଘରରେ ବି ଯଉ ଅଣ୍ଡରଗ୍ରାଉଣ୍ଡ କରୁଛନ୍ତି। ସେଟା ବି ଚାରି ଫୁଟ ସାଢେ ତିନି ଫୁଟ ଏମିତି ରହୁନି? ତାର କିଛି ସମାନ ସମାନ ରଖିବା ପାଇଁ। ହଁ ସେଟା ସେଇ ଟାଇପ ର ଆଗରୁ ଆଉ ମାନେ ସେଇଟା କଣ କହିଲ ବଢିଆ ବହୁତ ଥଣ୍ଡା ଲାଗେ। ଖରାବେଳ ସମୟ ଟା ଯଦି ଲାଇଟ୍ ବନ୍ଦ କରିଦେବା ଖାଲି ଫ୍ୟନ୍ ଦେବା ତୁ ଘରେ ତମେ ରହିପାରିବ ମାନେ ଏ ସି ପରିକା ପୁରା ଥଣ୍ଡା ଲାଗିବ। ଆଉ ରାତିରେ ବି ଏତେ ଗରମ ଲାଗିବନି ଚଳିବ ହାଲକା। ମାନେ ନର୍ମାଲ ଛାତଘର ଅପେକ୍ଷା ସେଟା ଏତେ ମାନେ ଗରମ ନୁହଁ ଆଉ।
ଆଚ୍ଛା ଆଚ୍ଛା ଟିକିଏ ଖରାଟା ବେଶୀ ଆସିପାରେନି ତ ଟିକେ ଥଣ୍ଡା ଲାଗିବ ଆଉ।
ହଁ। ଆଗରୁ ଘରେ ଅଛି ଆଉ ଏବେ ଘର କାମ ଚାଲିଛି ବଟ ସେଟା ଅଛି ରହୁଛୁ ଆଉ ସମସ୍ତେ।
ହଁ ଭଲ ଖରା ତ ବେଶୀ ହଉନି ଗରମ
ହଁ ପରା।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମୁଁ ଆଉ ମୋ ବଡ ଭାଇ।
ଆଚ୍ଛା।
ହଁ।
ମାନେ ଆପଣ ଆଗକୁ କଣ କରିବାର ମାନେ ପ୍ଲାନ୍ ନାହିଁ କି କଣ କରିବେ?
ଏବେ ପିଜି ସରିଲା ପରେ ଦେଖିବା କଣ କରିବା ଆଉ। ନାଇଁ କମ୍ପିେଟେଟିଭ ଗୁଡା ଚାଲିଛି ପ୍ରିପାରେସନ ଚାଲିଛି। ଏବେ କମ୍ପଟେଟିଭ ଲେବୁଲ୍ ଗୁଡା ବହୁତ ହାଇ ହେଇଗଲାଣି ଆଗରୁ ଯୋଉଟାକ ଏ ଏଇଟି ଏଇଟ୍ ସେଭେଣ୍ଟୀ ଏଇଟ୍ ପର୍ସେଣ୍ଟ ନଉଥିଲା ମାନେ ଆଉଟ୍ ତୋରି ହଉକି ଅଶୀ ପ୍ରତିଶତ ନଉଥିଲା। ଏବେ ସେଗୁଡାକ ବୟାଲବେ ତେୟାଲବେ। ହେଇ ହଁ ପରା
ଉଁ ଆପଣ କଣ କଣ କମ୍ପିଟେଟିଭ୍ ଦଉଛନ୍ତି?
ମୁଁ ଏବେ ସିଜିଏଲ ଟା ଦେଇଥିଲି ରିସେଣ୍ଟଲି ଯେବେ ଗ୍ରାଜୁଏସନ୍ ପାସ୍ ଆଉଟ୍ ହେଲି ସେବେ ଦେଇଥିଲି ସିଜି ଏଲ ଦେଇଥିଲି ତ ସେଟା ସେଭେଣ୍ଟି ମାର୍କ କମ୍ ଥିଲା ତ ଭାବିଛି ସେଇଟା କଣ୍ଟିନ୍ୟୁ କରିବି। ତାପରେ ଘରେ କହିଲେ ପିଜିଟା କରିଦିଅ ଆଉ ଡି ଟେନ୍ସନ ଗଲା ଆଉ ତ ତା ପାଇଁ ଚାଲି ଇଆଡ଼େ ପିଜି ପାଇଁ ଚାଲି ଆଉ।
ମୁଁ ତ ସାଇଟି ରେ ଭାବୁଛି ବ୍ୟାଙ୍କିଙ୍ଗ୍ ପାଇଁକି ମାନେ କେମିତି କଣ ଚାଲିବ ହବ ମୁଁ ଜାଣିପାରୁନି ଦେଖିବା।
ଡିଷ୍ଟାନ୍ସରେ କିଛିଟା ମାନେ ଏବେ କମ୍ପୁଟର ସିଷ୍ଟମ୍ ରେ
ହୁଁ।
ତ ନିଜ ସିଷ୍ଟମ ରେ ନିଜେ ପଢାପଢି କର କାହିଁକି ନା ଏବେ କମ୍ପିଟେଟିଭ ଲେ ଲେବୁଲ୍ ଟା ଏତେ ହାଇ ହେଇଗଲାଣି ମାନେ ଆମେ ନର୍ମାଲ ବ୍ୟାକଗ୍ରାଉଣ୍ଡରୁ ଯାଉଛନ୍ତି ନା ତ ତାକୁ କଣ୍ଟିନ୍ୟୁ କରିବା ବହୁତ ମାନେ ବହୁତ ହାଇ ତାପରେ ସେଗୁଡା କଣ କହିଲ କୋଟା ସିଷ୍ଟମ ବି କିଛିଟା କରିଦେଇଛି ସାତଟା ଆଠଟା ଅଲରେଡି ରିଜର୍ଭ ସିଟ ଥିବ କୋଟା ତ ଆମେ ଜେନେରାଲ ବ୍ୟାକଗ୍ରାଉଣ୍ଡ ରୁ ଗଲା ବେଳୁକୁ ବୋହୁତ୍ ଲାଷ୍ଟ।
ବୋହୁତ୍ ଡିଫିକଲ୍ଟ।
ହଁ ପରା, ତାପରେ ଏବେ ଯୋଉ ସିଷ୍ଟମ ଗୁଡା ବି ବହୁତ୍ ଗୁଡା ହେଇଗଲାଣି। ତ ଯାଇି ବହୁତ୍ ଦୂରତା ଦୂରରେ ପକେଇବ ଉଁ ପରୀକ୍ଷା କେନ୍ଦ୍ର ପକେଇବ ବହୁତ୍ ଦୂରରେ ପକେଇବ। ତାପରେ ତାର ଠିକ୍ ଠିକଣା ବି ନଥାଏ, ଏ ମଝିରେ ଦେଖିନାହାନ୍ତି ନା ସିଏ ଜେଲ କେମିତି ସ୍କାମ ହେଇଥିଲା। ମାନେ ସେଣ୍ଟର ଯୋଉଠି ପକେଇଚି କିନ୍ତୁ ସେଠି ସେଣ୍ଟର ହିଁ ନାହିଁ। ବହୁତ୍ ଗୁଡା ତାପରେ ସିଟ୍ ବହୁତ୍ କମ୍ ମାନେ ଛୁଆଙ୍କ ପରିମାଣ ଅଧିକ।
ଆଉ ସେଥିରେ ପୁଣି ମାନେ ଯୋଉ କାଷ୍ଟ, କୋଟା, ଡିଜର୍ଭେସନ୍ ପାଇଁକି କି ମାନେ ଏଇଟା ସବୁଠୁ ଅଧିକା ବାଧିବ କମ୍ ମାର୍କ ରଖିକି ବି ପିଲା ପଳଉଚନ୍ତି। ହେଇଟା ବହୁତ୍ ବା
ହଁ ପରା, ତାପରେ ତାଙ୍କର ଆଉ ଗୋଟେ ଅଛି କଣ ଜାଣିଚ ନା? ମାନେ ଯୋଉ ସିଜିଏଲ ଦଉଛନ୍ତି ଯୋଉ ପିଲାମାନେ
ହଁ।
ଯୋଉ ପିଲାମାନେ ଅଲରେଡ଼ି ଏସେସି ଏ ବ୍ୟାକ୍ ଗ୍ରାଉଣ୍ଡରେ ଅଛନ୍ତି। ଫର୍ ଏକ୍ସସାମ୍ପୁଲ୍ ତାର ଲୋୟର୍ ପୋଷ୍ଟରେ ଅଛନ୍ତି। ସେ ସିଏଚେଏସେଲରେ ଥାଆନ୍ତୁ। କି ଯେକୌଣସି ପୋଷ୍ଟରେ ଥାଆନ୍ତୁ ସେମାନେ ବି ସିଜିଏଲ୍ ପାଇଁ ଆପେରେନ୍ସ କରୁଚନ୍ତି।
ଆଚ୍ଛା।
ତ ସେମାନେ ଗୋଟେ ଲେବୁଲରେ ଥାଇକି ଯଦି ତାଙ୍କ ଓପର ଲେବୁଲ ଟା ଦେଉଚନ୍ତି ସେଥିରେ ବି ତାଙ୍କର ଥାର୍ଟି ପରସେଣ୍ଟ କି ଫର୍ଟି ପରସେଣ୍ଟ ପିଲା ନଥିବେ କି ଟୋଟାଲ ପରସେଣ୍ଟରେ ଯଦି ଆମେ ଦେଖିବା।
ତ ଆମ ନର୍ମାଲ କ ପାଇଁ ସେଟା ବି ବହୁତ୍ ହାଇ ହେଇଯାଉଚି। କାହିଁକିନା ସେମାନେ ଅଲରେଡି ଅଛନ୍ତି ସେମାନେ ଦଉଛନ୍ତି ତ ତାଙ୍କୁ ଅଲରେଡ଼ି କୋଷ୍ଚିନ୍ ଗୁଡା ଜଣା ନା।
ହଁ ସେଇଆ।
ସେଥିପାଇଁ ଆମର କଟକ ମାର୍କ ବୋହୁତ ହାଇ ପଳଉଚି।
ସବୁଆଡୁ ମିଶିକି କଣ କରାଯିବ। ମାନେ ଯଦି କଣ ମାନେ କିଛି ପାଇଆର ଅଛି ମାନେ ସେତିକି ବୋହୁତ୍ ମେହେନତ୍ କଲେ ହିଁ ଯାଇକି ଯା, ବାସ୍। ନହଲେ ତମେ ବସି ବସି ତମେ କରୁଥିବ କରୁଥିବ କିନ୍ତୁ କିଛି ହେଇପାରିବନି। ଖାଲି ଡିଗ୍ରୀ ପାଇଲେ କି କିଛି ଲାଭ ହଏନି, ଏଗୁଡା ମାନେ ଏବେ ମୁଁ ଏବେ ମାନେ ଏବେ କଣ ଗ୍ରାଜୁଏସନ୍ ଚାଲିଚି, ଆପଣ ପିଜି କରୁଚନ୍ତି। ବାସ୍ ଖାଲି ଗ୍ରାଜୁଏସନ୍ ହିଁ ମିଳିବ। ତାପରେ ଆଗୁକୁ ସେ ସବୁ ଲାଇନ୍ ରେ କିଛି ନାହିଁ।
କିଛି ନାହିଁ ହଁ।
ତାପରେ ଜାଣିଚି ହଉ କେତବଳେ ପରେ କଥା
ହଉ ଆଜ୍ଞା, ଆଜ୍ଞା।